ହଁ କଣ କରୁଥୁଲୁ?
ଏଇଠି ମୁଁ ବସିଥିଲି ସେଇଠି ଗାଁକୁ ଯାଇଥିଲି ଥକା ଲାଗିଲା ଆସିକି ବସିଚି।
କଣ କରୁଥିଲୁ କି?
ଗାଁକୁୁ ଚାଲି ଚାଲି ପଳେଇଲିନା ଖରାରେ। ମନ୍ଦିରକୁ ଯାଇିଥିନି ମନ୍ଦିରରୁୁ ପୁଣି ଗାଁ ଭିତରକୁ ପଳେଇଲି ଚାଲି ଚାଲି।
ଚାଲିକି?
ହଁ ବା।
ହଁ ହ ଅଃ
ଏଇ ଯୋଉ ଫାରମ ଆମର ରାସ୍ତା ଟା ଏ ଛକ ରାସ୍ତାରେ ନା ଭିଡ଼ ତ ରାତି ପାଇଁ।
ହଁ।
ସେ ପାଗିଳି ଭଳିଆ ହଉଛନ୍ତି ମୁଁ ଚକାଳ ବାଟେ ଚାଲି ଚାଲି ପଳେଇନି ସେଇଥିପାଇଁ।
ହଁ ଖାଇସାଲୁଣି ନା?
ଚାଲିକି ଆସିଛୁ ଆ ମୁଁ ଗୋଟେ ଗାଡ଼ି କରିଦେଇଥିନେ ଚାଲିକି ଆସୁଛୁ ହଁ ଆମକୁ ଗୋଟେ ଗାଡ଼ି କୁଟି ଦେଇଥାନ୍ତା।
ଓହୋ ହମ୍ବା ଏଇନା ରଜ ପଡ଼ି
ହଁ ଖାଇସାରିଲିଣି ଏଆ ଆସିକି ଖାଇଲି ଖାଇକି ବସିଚି।
ହଁ ହଁ ଆଉ। ହଁ ମୁଁ ପା ଆମ ଗାଁ ଘରକୁ ଟିକେ ପଳିଆଚି ଏଇ ଖାଇ ଖୁଆ କି ବାହାରି ଏ ଆଇଲି।
ଓ ହୋ।
ହଁ। ଆଇଁଲି ଏଠି ବସିଥିଲି ମୁଁ କଇନି ଦେ କରୁ।
ହୁଁ ହୁଁ।
ଆଉ।
ଆଉ କଣ କ।
ଆସୁନୁ ଆମ ଗାଁ କୁ ତମ ଗାଁରେ ତ ଭଲ ହଉଚି।
ଆମ ଗାଁ କୁ ତ ଯାଇପାରୁନି ଆଜି ଯାଇଥିନି ଗାଁ ଭିତରକୁ ଯାଇପାରିଲିନି। ସେ ଦାଦାଙ୍କର ଆମ ହେଇ ସେଇ ଘର ହେଇକି ପଳେଆସିନି ଆଉ ଗଲି ଯାଇପାରିଲିନି ଗାଁ ଭିତରକୁ।
ଉହୁ ହୁଁ।
କାଲି ଭାବିଥିଲି ଜିମିବୋଲି କାଲି ଦେଖିଲି ସେତେବେଳେ ବର୍ଷା ହେଲା ଆଉ କଣ ଯିବୁ ଚାଟା ବେଳେ ସାଢ଼େ ତିନିଟା କତୁରୁ ବର୍ଷା ଲାଗିକି ରହିଲା
ହଁ ପା।
ଏବେ ଦିନ ମାନେ ଖରା ହଉଚି।
ହପା ଖରା ହଉଚି ଏଠି ଏଇ ଆମ ଝିଅ ଆମର ସେ ଯୋଇ ଟା ଆସିଛନ୍ତି ତ ସିଏ ଆସିଲେ ଯେମିତି ଆଉ କହିଲେ ଯେମିତି ସେଥିପାଇଁ ଟିକେ ଆଇନି ଏଇନା ପଳେଇମି ଭାରିକି।
ହୁଁ ହୁ।
ଏଗାରଟା ସାଢେ ଏଗାରଟା ହେଲା ଆସି ପହଞ୍ଚିଲି ବାରଟା ହେଲା।
ଆସିଥିଲେ ଯାହେନେ ଭଲ ଲାଗିବନି। ଭଲ ଲାଗିବନି ସେ ଆସିବେନା ଭଲ ଲାଗିବନି ଯାହାହେନେ ମନ ହବ ଆସିବା ପାଇଁ ହୁ।
ହଁ ନା ନା ମୁଁ ଆସିନଥାନ୍ତି ତମ ଭାଇ ପା ଝାଡା ହଉଛି ତୋ ଭାଇ ଟା ଭଲ ଲାଗୁନି ତାନ୍ତି ବାପା ଆଉ ଶୋଇଥିଲେ ମୁ ସେ ତ ଡାକୁଛନ୍ତି ବାରମ୍ବାର ସେ ଅଛନ୍ତି ଚାଲନା ଟିକେ ବୁଲି ଆସିବ। ଏଇ ଆଇିଲ।
ଆ ଦେ ହ କରରବ
ହ ବା।
ନାଇଁକ ଆସିଲ ଭାଇକୋର୍ଟିନ ଆସିଲେ
କଣ କହିଲୁ?
ଭାଇିନ ଆସିଲେ।
ଶୁଭୁନି।
ମାନି ଭାଇ କୋଉଦିନେ ଆସିଲେ?
ସିଏ ପା ଆଇଲେ ଶନିବାର ଦିନ ସକାଳୁ।
ହୋ।
ହୁଁ କାଲି ମିଲୁ ଆଇିଲେ ଆଉ କାଲି ନା। ହଁ ଭଲ।
କଥିଲେ ଭାଇ ବସିଛନ୍ତି ବୋଲିୋିକ ବାହାରେ। ନନା ଗଛ ଘର ନ ନା ସେଇପଟେ ସେଇ କଣ୍ଟା ବି ଆଗକୁ ତାଙ୍କ ଘର ଟା। ନାନ ହର ଝିଅ ହ ଭଣ୍ଡା ଭଣ୍ଡା ଦିଅ ହଁ।
ହୁଁ।
ସେ ତାଙ୍କ ଘର ଯେ ଯାଇଥିଲେ ସେ ଭାଇଙ୍କୁ ଦେଖିଲେ ଭାଇ ବସିଥିଲେ ପଦାରେ।
ହଁ ପଦାରେ ବସିଥିବ ଗରମ ତ ହୋଉଚି।
ମୁଁ କହିଲି ଟିକେ ଓଳାନା ସିଆଡେ ଟିକେ
ହୁଁ।
କାଲି କଲ କରିଥିଲୁ ଗାଧୁଆବେଳେ ମୁଁ ଆସି ନଥିଲି। ଥିଲା କଣ ଗାଡି ଖରାପ ହେଇଥିଲେ। ଆସିବେ ଏ ସନ୍ଧ୍ୟାବେଳକୁ ଆଉ।
ଆଉ ଆଜି କଣ ରୋଷେଇ କରିଛ ତମର?
ନା ଆମର ଛତୁ ଆଳୁ ତରକାରି ଆଉ ସାଗ ଭଜା। ଆଉ ଭେଣ୍ଡି ଆଳୁ ଚୁଚୁରା ଆମ୍ବ ଡାଲି ଆଉ କଣ? ହୁଁ ହୁଁ।
କିଏ ଆସୁଛନ୍ତି ନା ତମ ଘରକୁ?
ନା ନା ସେ ଆସିନାହାନ୍ତି।
ହି ହୀ। ହୁଁ ଏ ତ କହୁଥିଲା ଯିବ ବୋଲି ଯିବ ନା କଣ କରିବ କେଇଜାଣି।
ହଁ କହୁଥିଲି ଘରେ କହିଲେ ଟାଇମ ହବନି ଏମତି କହୁଥିଲେ କଣ କରିବେ କେଜାଣି।
ହୁଁ ମୁଁ କହିଲି ଯାଉନୁ ବୁଲିଆସିବୁ କହୁଥିନି ତାକୁ। ହ ଏ ବ ହୁଁ ଯା ମୁୁ କହିଲି ବୁଲିଆସିବୁ ରାତି ବେଳକୁ ଚାରି ବେଳକୁଳ ଆସୁ ବ କଣ କରିବା ହୁ। ଆ
ଥିଲେ ବି ଭଲ। ଆସିବା ପାଇଁ ଘଟଗାଁ ଯିବ ନା ଘଟଗାଁ ଯୀବ ନା କଣ ସେ କଣ କହିଲା।
ନାଲୋ ଘଟଗାଁ ଯାଉଛି ମୁଁ ନାଜ ନାହିଁ ସେ କହି ଦୋଉଛନ୍ତି ଏମାନେ ସବୁ ପୁଣି ଦେଖିଲାବେଳକୁ ଯିବେନି। ନିଜ ଘର କଥା ଆଇଚି ଯେ ହଁ ବାହାରିକି ପଳେଇବୁ।
କହିଁଲେ ପା ମନ ହବ ବୁଲି ଯିବା ପାଇଁ।
ହଁ ନାଇଁ ସାନ ଭାଇ ହେରିକାଙ୍କ କଥା ଠିକ୍ ନାହିଁ। ଆମ କୁ ଆମର ହଁ ହୁଁ କନୁ ପଳେଇନି ଏଇନା ସମସ୍ତେ ଅଛନ୍ତି କାବେରୀ ହେରିକା ଅଛନ୍ତି। ତା ଝିଅ ଦିଟା ଅଛନ୍ତି ସମସ୍ତେ ଆଉ ଘରୁ ତୁ ଯଦି ବାହାରିଲୁ ସମସ୍ତେ ବାହାରିବେନି ନା କଣ ଦରକାର। ହେମାନେ ଯାଇସାରନ୍ତୁ ଆମେ ଜିମୁ ଏତେ ଛାନିଆ କହୁଥିଲା ମତେ କହିଲା ସନ୍ଧ୍ୟାବେଳେ ଯିବା। ମୁଁ କହିନି ଏଇ ସବୁ ଅଛନ୍ତି ଆମେ ମେଣ୍ଢେଇକି ନେଇକି ଯିମୁ କହିବେ ହେମାନେ ଆମେ ଯୁଆଡେ ଯିବା ସେମାନେ ସବୁ ବଲା ସେମାନେ ଅଛନ୍ତି ଆମେ ପଳେଇବା କହିବେନି। ହୁଁ ଆଉ ନିଜେ ଯାଇକି ଆଶ୍ ସାରନ୍ତୁ ସମସ୍ତେ ଫାଙ୍କା ଦେଖିକି ଯିବା। ମୁ କହିଲି ତ ସିଏ ନହେନେ ଆର ସପ୍ତାହରେ ତୋ ଭାଇ ଆସନ୍ତୁ
ହୁଁ ଭାଇ ତ ଏଇନା ରହିବେ ସାତ, ଆଠ ଦିନ
ହୁଁ କ ଘ ଘରୁ ପାଦ କଢ଼ିଲା ମାନେ ବାର କଥା କହିବେ କହିବେନି।
ହୁଁ।
ଆଉ?
ଆଉ ବୁଲି ନାହାନ୍ତି ନା ରଜରେ?
କାଇଁ କୁଆଡ଼େ ଘରେ ତ ଏଇ ଖିଆ, ପିଆ, ଧୁଆ, ଧୋଇ ଏଇ ସରିଥିଲା ମୁଁ ବାହାରିକି ଆଇନି।
ହଁ ପୁରା ଗରମ ହୋଉଛି ଗରମରେ କୁଆଡେ ବି ବୁଲିଯାଉଚୁ। କୁହ ମୁଁ ତ ଆସିଚି ଫାଙ୍କାରେ ବସିଚି। ସିଆଡେ କାମ କରିବାକୁ ଇଚ୍ଛା ହୋଉନି।
ତାପରେ ବର୍ଷା ଟା ହୋଉଛି ନା ଚାରିଟାଳିଆ
ଉଁ ସକାଳିଆ ବର୍ଷା ଟା ନହେନେ ଆହୁରି ଥକା ଲାଗନ୍ତା।
ଅଁ,
ତାଙ୍କର ବୁଲିବା ହୋଉନାହିଁ। ତ ବର୍ଷା ହେଇ କରିଦେଇକି ଯିବେ ଚାରଟା ବେଳେ ବର୍ଷା ହୋଉଛି।
ହୁଁ, ହୁଁ। ଆଁ, ହଁ କୁହ। ନାଇ ଧଣିଆ ଦିଟା ପାଟିରେ ବୋଉ କହିଲା ସା -ସାଧା ପାନ ଖାଇବୁନା। ମୁଁ ନା ଧଣିଆ ଦିଟା ପାଟିରେ ପକଉଛି।
ଓ ହୋ ଉହୁଁ।
ମୁଁ ଏଟା ପାନ ଫାନ ଖାଏନି।
ହଁ ପାନରା ଖାଇଲେ ଖାଲି ଲାଲି ପାନି ଯୋଉ ପାଟି ଖାଲି ଲାଲ୍ ହେଇଯିବ।
ନା ଥରେ କୋଉ ଥର ଗୋଟେ ଖାଇଥିନି ଛୁ ଝିଅର ବେଳେ କି କଣ। ମୋ ଯୋଉ କଳ ଖାଇ ଦେଇଥିଲା ସେଇ ଦିନଠୁ ମୋର ବାବା ଖାଇବାର ନାହିଁ।
ଏ ଚୂନ କୁ ଅଧିକ ଦେଇ ଦେଇଥିବେ, ହଁ ଖାଇଯିବ ଏ ଚୂନ ହେଇ ନ ନଥିବ ଯୋଉ ରଜ ପାନରା ସେଉରା ଟିକେ ଖାଇବେ ନହେଲେ
ହଁ।
ରଜ ପାନଉରା।
ଆଉ
ହଁ ସେ ଦୋଳି କରିଛ।
ହୁଁ ଆଣଥିଲୁନା ଡ୍ରେସ୍?
ନା ମୁଁ ମୁଁ ବାହାଘରକୁ ଯାହା ଅଣିଥିନି ଆଣନାଇଁ। ଏ କାଲି ଯାଇଁକି ଚ ପଲ ହଳେ ଆଣିଥିନି।
ହୁଁ।
ଭେଳେ ହଁ ଡ୍ରେସ୍ ରା ଅଛି। କିଏ ହେରା ଆଣ, ଏ ଡ୍ରେସ୍ ରା ତ ମେଞ୍ଚେ ଅଛି।
ହଁ।
ସେ ମଗା ହୋଉଚି ଡ୍ରେସ୍ ଉଡା କିଏ ଆଣିବାକୁ ଯିବ। ସବବେଳେ ତ ସବବେଳେ ତ ମଗା ହଉଛି।
ହଁ। ହ ଆଉ
ଆଉ କଣ କୁହ?
କଣ କରଛନ୍ତି ଯୋଉ ମା?
ବଇଚନ୍ତି ଖାଇକି ଟିକେ।
ହଉ ଖା ଶୋଇକି। ଦେହପା ଭଲ ଅଛି ନା?
ହଁ ଭଲ ଅଛି।
ହଁ ନା। କାଲି ଲାଗିଲାନି ଜମା ଫୋନ୍ ଟା ସେ ଯୋଉ ନେଟୱାର୍କ ଇଏ କଲା ଆଉ।
ସେ ବର୍ଷା ହଉଥିଲା ନା ଘରଘଡି ତ ଆକ୍ଚୁଲି ଯୋଉ ଭଳିଆ ମାରଥିଲା।
ଭଲ ଏଇ ଦିନରେ ଲାଗୁଚି କଥା ହେଇ ଗ
ଆଉ ଯୋଉ ଘଡଘଡି ଚଡଚଡି ମାରଲା ବେଳକୁ ଯେ
ହୁଁ, ପାଉନେଇ କଣ କରିବୁ।
ଆଜି ତ ପୁଣି ବର୍ଷା ହବ। ଖାଲି ଏମତି ଗରମ ହଉଥିଲା ବର୍ଷା ହେଲା।
ହୁଁ।
ହୁଁ।
ହଁ। ଆଉ।
ମାନେ
ଆଉ ଏଇଆ ଆଉ କଣ କରିବୁ।
ଆଉ ତୋମେ
ବନି ଏଇଟା ଖେଳୁଚି ସେ ତ ସତ ମୋ କଥା ଶୁଣୁ ହିଁ ନାହିଁ
ଉଁ ହୁଁ
ତା ମନେ ମନେ ତାର ଖେଳୁଛି ବୁଲୁଛି ଇଏ କରୁଛି ହୁଁ ମୁଁ ଏଇ ବାରଟା ସାଢେ ବାରଟା ହେଲା ଆସି ପହଞ୍ଚିଲି। ହୁଁ ବାରଟା ହେଲାସିକି ପହଞ୍ଚିଲି।
ଆଉ
ରୋଷଇଟାକୁ କରୁଥିଲ ମୁଁ ଲୁଗାଟା ପିନ୍ଧେନି ମୁଁ ତମ ମାଜି ଦବ କେତେବଳେ ଯାଉଛି ଡେରି ହେଲାଣି ଆଉ କେତେବେଳେ ଜିମି କେତେବେଳେ ଆସିମି
ହୁଁ
ଏ ପଳେଆ ହୁଁ
ତା ପୁଅ ନାଗି କଣ କରିଥିବ ଏଇ ଯୋଉ ଶାଗ ଫାଗ କଣ କରଥିବ ସୁଜି ଫୁଜି।
କଣ କହିଲ?
ସିଜା ଫିଜା ଏ କଣ କରୁଥିବ ଖାଇବା ପାଇଁ। ପିଜା ଫିଜା କଣ କରୁଥିବ
ନା ନାଇଁ ଓଟସ ଆଣିଚନ୍ତି ଯେ କରିକି ଦବା ପାଇଁ।
ଓହୋ
ହୁଁ
ଖାଉନାଇ ତ କିଛି
ନା ବା ହେଟା କିଛି ଆସିଲା ବେଳେ କାନ୍ଦୁଥିଲା ମୁଁ ଟିକେ ଯେମିତି ସଢି ଟା ପିନ୍ଧିଦେଇ ବାହାରିଗଲି
ଯିଏ ଶାଢୀ ପିନ୍ଧିବ ସେ ଖାଲି ସେ ଖାଲି କାନ୍ଦିବ। ଏଠିକି ଯୋଉ ଆସିଲା ଖଣ୍ଡିଆତ ବେଳେ ମୁଁ ମୋ ଡ୍ରେସ ଫ୍ରେସ ପନ୍ଧି ବାହାରି ଯାଇଥିବ ପଛେ ପଛେ ଖାଲି ଗୋଡେଇବ। ଯଷ୍ଟ କାଲି ପଳେଇଛି ଆମ ବୋଲିକି ଏକା ଏକା ପଳେଇଲା।
ହୁଁ
ଦେଇ ତା ପଛ ପଛେ ଧାଉଁଛି ପାରିଲାନାହିଁ ଗେଟ ପନ୍ତେ ପଳେଇଲା।
ହୁଁ।
ଜଷ୍ଟ ପଳେଇଛି ସେ ଭାବିଲା ସେଇ ବାଟେ ଯାଇଛି ନା ମୁଁ ଆର ବାଟେ ପଳେଇନି। ସେ ତାଙ୍କ ଘର ବାଟେ ଇଏ ତ ଗେଟ ମଧ୍ୟେ ପଳେଇଲା। ସିଏ ଯିଏ ବାହାରୁନିତ ମତେ ନିଅ।
ନିଅ।
ହେଇଗଲାଣି। ବୁଲିବା ହେଇଗଲେ ତା ମା କୁ ପଚରୁନି।
ସେ ଜାଣିଲାଣିନା ଟିକେ ଟିକେ ସିନା ପାଟି ଟା ଫିଟୁନି। ସବୁ କଥା ଜାଣି ପାରୁଚି ସିଏ। ହୁଁ ହୁଁ ଟିକେ ଲେଟ୍ ରେ ଫିଟିବ ଆଉ। ହଁ ଫିଟୁ ଛୁ କଣ ଏଇନା ବର୍ଷ ଦେଢ ବର୍ଷ ଦି ବର୍ଷ ଛୁଆ ଟା କଣ
ଦି ବର୍ଷ ବି ହେଇନି ହବ
ହୁଁ ହୁଁ।
ଦି ବର୍ଷ ବି ହେଇନି ହୋଇ ଦି ବର୍ଷର ଯେତେ ଲେଟ୍ରେ ଫିଟିବ ସେ ସେ ତାର ବୁଦ୍ଧି ଟିକେ ହବ।
ହଁ ହବନି ବୁଦ୍ଧି କୁଆଡେ ଯିବ। ଆ ରାଗି ତ ଭାରି ରାଗି।
ଆ ଟିଙ୍ଗା ହଁ ବା। ସେ ଆମ ଘରକୁ ଆସିଲା ଯିଏ ଯାହା କହିବ ଗଡି ପଡିବ।
ଗଡି ପଡିଥିବ ଠୁଣ କିନା ବା ଠୁଣ କିନା ଗଡି ପଡିବ।
ଭାରି ରାଗି, ବଡ ପାଟି କରିଦଉଚି।
ହଁ ପା ତା ପାଟିଶୁଣିବୁ ମୁଣ୍ଡ ଖରାପ୍।
ବଡ଼ ପାଟି କରିଦଉଚି ବା।
ହୁଁ।
ତମ ଘରେ କାହା ପାଟି ନୁହଁ ଏମତି।
ତାର ବଡ଼ ପାଟି ଏ ହେଁ।
କି ଆମ ଘରେ ବି କହିଲେଣି ଆମ ଝିଅଟା ଏଇ ରାଗୁଛି ବେଶୀ ଇଏ ହଉଛି ବୋଲି ନହେଲ ନାଇଁ।
ବଡ଼ ପାଟି।
ହଉ ତାହାନେ କଣ କର ଆଁ।
ହଉଦା।
ହଁ ଏଇ ଝିଅ ଟାକୁ ଯାଇଁ ଦେଖେ କୁଆଡେ ଗଲା ସିଏ।